ହଁ।
କଁ କରୁଚ?
ମୁଁ ମୁଁ ଖାଉଛି ବସିକି।
ଏକା ଏକା।
ତ ହଁ।
ଏକା ଏକା ଖାଇଦଉଛ।
ମୁଁ କ କଣ ମୁଁ ବୁଝ
ଜନତା ଅଛି ମାଙ୍କଡ ଯ ଜନ୍ତା ମାଙ୍କଡ, ହ୍ୟାଲୋ।
ହଁ ଦନ୍ତ ମାଙ୍କଡ ପାଖକୁ ଆସିଚ କି?
ମାଙ୍କଡେ ଯନ୍ତା ଟା ବସେଇକିନା ସେ ଗୋଟେ ସାଙ୍ଗରେ ଏବେ ଗୋଡଉଛି ତାକୁ ହେଲା। ସେ ଗୋଡେଇବା ଲକୁ ଧରିବା କାମୁଡି ଦବ।
ଗଲା। କାମ ଦେଖେ କଣ ଏ ସେ ବିଲରେ କିଏ କିଏ ଲୋକମାନେ କାମ କରୁଛନ୍ତି କହୁନ। କଣ କଣ କରଛନ୍ତି ସେ ବିଲାରେ ବସିକି।
ଆସିଛୁ। ଆଉ କେହି ନାହାନ୍ତି।
ଆଉ ସେ ତମ ପାଖରେ ବସିଛନ୍ତି ଆ ଆମର କଥା ସବୁ ଶୁଣିଛନ୍ତି ବସିକି।
ହଁ ଶୁଣିଛନ୍ତି ଆମ କଥା ସବୁ ଶୁଣିକି ହସୁଛନ୍ତି। କଣ କରନ୍‌।
ହୋଉ ଆଉ କଥା ଶୁଣି ଶୁଣିକି ହସୁଥାନ୍ତୁ ଉଁ ଆଉ ତମେ କଣ ଖାଇଛ।
ମୁଁ ଏବେ ଖାଇଥିଲି ପୁରୀ ଏ ଯୋଉ କରମା ଘୁଗୁଣି
ହୁଁ ହୁଁ। ଏ ସେ ଚିକେନ କରମା ନା।
ହଁ ହଁ ଚିକେନ କର୍ମା।
ହଉ ଆଉ ବିରିୟାନୀ ଯାଇକି ଖାଇବା।
ହଁ ବିରିୟାନୀ ଖାଇବା।
ଆଉ କାଲି କଣ କଣ କରିଥିଲେ କୁଅ।
କଣ ହେଲା।
କାଲି କଣ କଣ କରିଥିଲ କୁହ।
କଣ ହେଲା କଣ କହିଲ।
କାଲି କାଲି କଣ କଣ କରିଥିଲ କୁହ। ସେ ବିରିୟାନୀ ତକ ପଚିଲା।
ତ କରିକି କରିପାଇଲିନି‌।
କହିଁକିି।
ଏ କାଲି ଘର କାମ ଏ କାମ। ସେ ମେହେନ୍ଦୀ ଲଗେଇବା ପାଇଁ ଜଣେ ଭାଉଯ କହିଲେ ଲଗେଇବା ପାଇଁ। ମତେ ତ ଆସିନ ମୁଁ କଣ ନଗେଇବି କହିଲା। ସେ ଆଉ ସେ ମତେ ଆସିଲା ମୁଁ ସେମିତି ଗାରେ ଇଥିଲି ମୁହଁ ଫୁଲେଇକି ବସିଛନ୍ତି କହିବୁ ଏମିତି ମୋର ନଗେଇ ଥିଲା। ଏ କି କଥା କହିଲ।
ହଁ। ସେ ଆଉ ଗୋଟେ ତମ ସାଙ୍ଗ ଥିଲେ ତେ ସେ ତାଙ୍କୁ ଲଗେଇବା ଆସେ ନା ତେ ସିଏ ତ ତମ ଠାରୁ ଟିକେ ଭଲ ଲଗାନ୍ତି ତାଙ୍କୁ କହିଦେଲେନି ସିଏ ଲଗେଇ ଦେଇଥାନ୍ତା।
ରାତି ଯାଇଥିଲା ସେ ସାଙ୍ଗରେ ଆସିକି ଲଗେଇଥାନ୍ତା ଘରେ।
ହୁଁ ସେଟା ବୁ କି ବହୁତ୍ ଦୂର ଖରାରେ
ହଁ ଟିକେ ଖଟିକି ପାଖରେ ଅଛି ଯେ କିନ୍ତୁ ରାତି ସେ ଝିଅ ପିଲାଟା ଆସିବ ନା ଘରକୁ।
ହଁ। ଓ ତମ ଭାଇଜ ଭାଉଜ ଲାଗି ଯାଇଛନ୍ତି।
ହଁ ମୋ ଭାଉଜର।
ଓ ତମ ସେମି ସେ ଗାରେଇ ଦେବେ ତମେ ମେହେଁନ୍ଦୀ ଲଗେଇବା ଶିଖି ଯାଉନ।
ମୁଁ ହତା ସେନା ମୁଁ ହାତ ଥରେ।
ହାତ ଥରୁଚି। ଫାଷ୍ଟ ଫାଷ୍ଟ ମୋ ପାଖରେ ବି। କିଏ ଲଗେଇବାକୁ ଆସୁନଥିଲେ ମୁଁ କହୁଛିି ମୁଁ ମତେ ଲଗେଇବା ଆସେ ମୋ ଠାରୁ ଟିକେ ଲଗେଇ ଦିଅନ୍ତୁ। ତୁଝିଆ ମତେ କହିବୁ ମୁଁ ଲଗେଇଦେବି ମୁଁ ତାଙ୍କୁ ଘରେ ବି ଯାଇକି ଲଗେଇବି। ଏବେ ମୋ ମନ ଏମିତି ହଉଚି ମେ ମୋ ପାଖକୁ କିଏ ନ ଆସନ୍ତୁ ମୁଁ ଲଗେଇବିନି କାହାକୁ। ମୁ ମତେ ବହୁତ ଚିଡ ମାଡୁଚି ମୁଁ ଏମତି ଲଗେଇ ଲଗେଇ କାଲି ଏତେ ଲୋକଙ୍କୁ ଲଗେଇଲିି ମୋ ଦେହ ହାତ ପୁରା ଦରଦ ହେଇଗଲା। କାଲି ମୁଁ କଣ କଣ କରିଚ
କପୁରା ଅ ଇ ଏ ସବୁ ଇଏ ହେଇଚି।
କାଲି ମୁଁ ଫାଷ୍ଟେ କଣ କଣ କରିଚି ଜାଣିଚ ଫାଷ୍ଟେ ଉଠିଲି ଉଠିଲା ପରେ ମୁହଁ ଧୋଇଲି ମୁହଁ ଧୋଇଲା ପରେ ଘର ଖରକିଲି ଖରିକିଲା ପରେ ବିଛଣା ସଜେଇଲି। ଏ ସବୁ କରିଦେଲି ତାପରେ ଚା ବନେଇକି ମାଙ୍କୁ ଦେଲି ସେମାନେ ପିଇଲେ। ମୁଁ ଆଉ ଗୋଟେ ସାଙ୍ଗରେ କଥା ହେଇଲି କଥା ହେଲା ପରେ ଆଉ ଗୋଟେ ଝିଆ ପିଲା ଆସିଲେ ମତେ ଟିକେ ସଜେଇ ଦିଅ ଆଉ ମୁଁ ବାହାଘରକୁ ଯିବି ତାକୁ ସଜେଇଲା ପରେ ଆଉ ଗୋଟେ ଆସିଲା ମୁଁ ବାହାଘରକୁ ଗିଫ୍ଟି ନେଇକି ଯିବି। ଆଉ ଗୋଟେ ମୋ ଚାଚୁ ଝିଅ ତାକୁ ନେଇକି ଗଲି ଗିଫ୍ଟି କିଣିଲି ଗିଫ୍ଟ୍ କିଣିଲା ପରେ ଗିଫ୍ଟି ପ୍ୟାକ୍ କଲି ପ୍ୟାକ୍ କଲା ପରେ ପ୍ୟାକ୍ କଲା ପରେ ପେଳେଇ ଆସିଲି ତାପରେ
ପଳେଇ ଆସିଲା ପରେ ଆ ଆଉ ଦି ଚାରିଟା ଝିଅ ପିଲା ବସିଚନ୍ତି ଲଗେଇବା ପାଇଁ ମେହେନ୍ଦୀ ଲଗେଇବା ପାଇଁ। ଏ ବସିଛନ୍ତି ତାଙ୍କୁ ମେହେନ୍ଦୀ ଲଗେଇଲି ଆଉ ଗୋଟେ ତମ ଦିଦି ଆସିଲେ ତାଙ୍କୁ ଲଗେଇଲି ତାଙ୍କୁ ଲଗେଇଲା ତାପରେ ଏ ସେ ମା କହିଲେ ଘର ସଜା। ମୁଁ ଡ୍ରେସ ସିଲେଇ କର ସେ ସବୁ କରିଲା ପରେ
ହିଚ୍।
ସେ ସବୁ କଲି କହିଲେ ବୋଲେ ଗାଧୋଇବାକୁ ଗଲି ତମେ ଆସିଲନେହିଁ ମେହେନ୍ଦୀ ଲଗେଇବା ପାଇଁ। ତମେ ତ ବ୍ରାଇଡଲ୍ ଲ ଲଗେଇଲ ସାଢେ ଦିଟା ରୁ ଛଅଟା ବାଜିଗଲା ପୁରା ବ୍ରାଇଡେଲ୍। ମେହେନ୍ଦୀ କଣ କେମିତି ଲାଲ ହେଇଛି?
ତମେ ଜାଣିଛ ନା? ମୁଁ କେ ମେଜ ନାଗା ସିମ୍ପଲ୍ ଥରେ ଥୋପା ଥୋପା ନଗେଇଚି କିନ୍ତୁ ସେଦିନ କାଇଁ ମନ ହେଲା କଣ ବ୍ରାଇଡାଲ ଭଳିଆ ନଗେଇବା ପାଇଁ।
ମୋର ବହୁତ୍ ମନ ଅଛି ମତେ କିଏ ଲଗେଇ ଦେଉନାହାନ୍ତି। ମୋ ମାଆଙ୍କ ଆସୁଛି ଯେମିତି ମୋ ମାଆ ଗୋଟେ ହାତରେ ମତେ ଲଗେଇ ଦଉଛନ୍ତି ମୁଁ ଗୋଟେ ହାତ। ଲଗେଇଦିଅ ମତେ ଯେବେ ବ୍ରାଇଡାଲ ମେନ୍ଦି ଲଗେଇବା ମନ ହୁଏ ଯୋଉ ଦିନ ମୁଁ ଲେହେଙ୍ଗା ପିନ୍ଧିଥିଲି।
କାହିଁନା ଯେମିତି ହେଲେ ସେମତିଲଗେଇଦବ ମଣିଟା ଆଉ ଗୋଟେ ହାତରେ କେମିତି ଲଗେଇବ।
ମୁଁ ଏବେ ବାଁ ହାତରୁ ଡାହାଣ ହାତରେ ଲଗେଇ ପାରୁଚି। ମୁଁ ମୋର ପ୍ରାକ୍ଟିସ୍ ହେଇଯାଇଛି ମୁଁ ଲଗେଇ ଦଉଛି ଦି ଥର ଲଗେଇଲିଣି।
ଓହୋ।
ଆଉ ତମେ ବି ଶିଖିଯାଅ ନହେଲେ ମୋ ପାଖକୁ ଆସ ମୁଁ ତମକୁ ଶିଖେଇଦେବି।
ହଉ ହଉ ଯିବି ଆଉ ତମେ ମତେ ଶିଖେଇଦବ।
ହଁ ଆଉ ତମେ ଟେଲର କାମ ଶିଖି ଯାଇଛ।
ନାଁ ଶଖିନି ଭୋଉଣି।
କାହିଁକି?
ଶିଖିବାକୁ ଯାଉଥିଲି ଦିଦି କତି ଭୋଉଣୀ କତିକି ଯାଉଥିଲି। ହେ ଇଚ୍ଛା ହେଲାନି ଶିଖି ନେହିଁ।
ତମେ କାହିଁକି ଏତେ କୋଡିଆ ଦେଖୁଛ? ସବୁ ଶିଖି ଗଲେ ଝିଅ ପିଲାଙ୍କୁ ସବୁ ଆସିବା ଦରକାର।
କୋଢିହାଟା ଆଉ କଣ
ହଁ କୋଢିହା ରହିଲେ ବିଲରେ। ଏତେ କାମ କରୁଛ ତମେ ତମ ବାପା ସହିତ ଆଉ ଟ୍ୟୁସନ ପଳଉଛ ଏତେ କାମ ଫେରେ କେମିତି କରିବ ଫେରେ ଯାଉଛ
କରିଦଉଛି ଆଉ କରି ଦଉଛି ସେଇଭଳିଆ।
ହାଁ।
ଏଁ ଆ ଗାଏଁ ମଁ ଗାଈ ନେଇକି ଆସିବ। ବାଛୁରୀ ନେଇକି ଆ ମୋ ସାଙ୍ଗେ ସେ ଗୁଣ୍ଡି ଆଣିବ କହିବୁଲ। ଥାଉଁ।
କଣ ତମ ଗାଈ ବି ଅଛି?
ଆଜ୍ଞା। ହ୍ୟାଲୋ।
ହାଁ ତମ ଗାଈ ବି ଅଛି? ଛୁଆଁ ଭାଇଟା ଫୋନ୍ କର ଝିଅ ପୁଅ ହ୍ୟାଲୋ। ହଁ ଆଉ ତମ ଦେହ ଭଲ ଅଛି? ଆବେ କିଣା ହେଇନି ମୁଦି। ଆରେ କିଣା କିଣା ହେଇନି ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହୁଁ ହୁଁ ସମସ୍ତେ ଭଲ।
ମେରୀ ଯାନ ଆଉ ସେ ସାଙ୍ଗ ତମକୁ କଣ କହୁଛି?
ସେ ସାଙ୍ଗ ଏଇ ବସିଥିଲା ମୋ ପାଖରେ। ଫେର ନ ତେରା ଭାଗ ଦେନେକି ଫେରସ୍ତ ହୋଗି।
ହଉଁ।
ଆଉ ନାଇଁ ନାଇଁ ଦେଖିଆ ତମେ କୁହ ମୁଁ ଶୁଣେ।
ହଁ ମୁଁ କହିବି। ମୁଁ ଏବେ ଯାଉଛି କୁରୁକୁରୀ ଖାଇବା ପାଇଁ। ବାପା ମୋତେ ଦେଉଛନ୍ତି। ଉଁ ହୁଁ ବାପାଙ୍କୁ କହିବ ବାହାଘର କରିଦେବେ। ବାପା କହିଲେ ମୁଁ ଖାଇବି ସେଇଟା ଦେଇଦିଅ ମୋ ମୋତେ ମୁଁ କହୁଛି ଆଗରୁ। ଆଚ୍ଛା। ହଁ ମା ମା କହୁଛନ୍ତି ବା ପା ତୋର ବାହାଘରକୁ ଯାଇଛନ୍ତି ଏଟା କୁରୁକୁରୀ ମୋତେ ମିଳିଲା ମୁଁ ଖାଇଦେବି।
ହଁ ଖାଇଦିଅ।
ବଢିଆ କୁରୁକୁରୀ ଅଛି ତମେ ଦି ଜଣ ନେଇକି ମୋତେ ଦେଇଦିଅ।
କିଏରେ ଏଟା କାନ
ନାହିଁ ସେମିତି ଆଉ।
ଆଉ ତମେ କୁ
ଓ ଆଉ ତମ ଘରେ କିଏ କିଏ ମେହେନ୍ଦୀ ଲଗେଇଛି?
ହଁ ସବୁ ସିମ୍ପଲ ସିମ୍ପଲ ଲଗେଇଛନ୍ତି।
ହଁ ତମେ ଗୋଟେ ଭିଆପି ଲୋକ ଟା ବ୍ରାଇଡାଲ ଲଗେଇ ଦେଇଛ ଆଉ କଣ ସମସ୍ତେ ସିମ୍ପଲ ଲଗେଇଛନ୍ତି। ଛନ୍ତି ଆଉ ତମେ କେବେ ଯିବ ନେକ୍ଳେଶ ଆଣିବା ପାଇଁ?
ହଁ ହଁ ଯିବି ବା।
କୋଉଁ ଟାଇପ୍ ର ନେକ୍ଳେଶ ଆ ଆଣିବ? ପତଳା କି ଫି ବ୍ରାଇଡାଲ ଭଳିଆ ଡ୍ରେସ୍ ଆଣିବେ ବ୍ରାଇଡାଲ ଭଳିଆ ମେହେନ୍ଦି ଲଗେଇ ଦେଇଛ ବ୍ରାଇଡାଲ ଭଡଳିଆ ଡ୍ରେସ ପିନ୍ଧିଦେବ ବ୍ରାଇଡାଲ ଭଳିଆ ଜୁଲୀରି ବି ପିନ୍ଧିଦବ ତମେ ହି ବ୍ରାଇଡାଲ ହେଇଯିବ ଆଉ କଣ? ଆଉ ତମକୁ ଦେଖିବେ ବ୍ରାଇଡାଲ କଣ କିଏ ଯାଇ ଦେଖିବେନି।
ହଁ କଣ କହିଲ?
ମୁଁ କହିଲି ତମେ ବ୍ରାଇଡାଲ ଭଳିଆ ଡ୍ରେସ୍ ଆଣିଚ ଆଉ ବ୍ରାଇଡ଼ାଲ୍ ମେ ମୁଁ କହିଲି ବ୍ରାଇଡେଲ ଡ୍ରେସ ଲେହେଙ୍ଗା ଆଉ ବ୍ରାଇଡାଲ ମେହେନ୍ଦୀ ଲଗେଇଛି ଆ ବ୍ରାଇଡଲ ଜୁଲିର ବି ପିନ୍ଧି ଦେଲେ ତମେ ବି ବ୍ରାଇଡେଲ ହେଇ ଯିବ ଆଉ ବ୍ରାଇଡାଲ କୁ କିଏ ଦେଖିବନି।
ହ ମୋ ବାପା ବେଗ ରୁ ଗୋଟେ କୁରକୁରେ ବାହାରିଥିଲା ମୁଁ କହିଲି ବାପା ତମେ ଖାଇବ ମୁଁ ଖାଇଦଉଚି ବା ବାପା କହିଲେ ତୁ ଖାଇଦେ ତୁ ଖାଇଦେ ମୁଁ କହିଲେ ମୁଁ ସେଇଟା ବି ଚ ପଟି ତିଆରି କରିବି ତମେ ଖାଇବ ବାପା କହିଲେ ତୁ ଖାଇଦେ ଯୋଉ ଜି କିଛି ବି କରିବୁ କରେ ମତେ ପଚାର ନା ମୁଁ ଏବେ ଯାଉଛି ବାହାଘରକୁ।